ହଁ ଶୁଭୁଚି?
ହୁଁ- ଉଁ।
କଣ ହଉଚି ଟିଉସନ୍ କରୁଚ ନା କଣ?
ହାଲୋ।
ହଁ ଶୁଭୁଚି ତ?
ହୁଁ- ହୁଁ।
ହଁ ଏମତି ମୁଁ ଗୋଟେ କଲ୍ କରିଥିଲି ଶୁଭିଲାନି ତ ମୁଁ ଭାବିଲି ମୋର ନେଟୱାର୍କ ଇସୁ ହଉଚି ବୋଧେ।
ଓ ହୋ -ହୁଁ। ତୁ ଆଉଥରେ ଫୋନ କର ତୁ ମତେ କାଇଁ କହୁଚୁ ମୁଁ କଥା ହଉଚି କଲ୍ ରେ। ହାଲୋ।
ଅଁ- କୁହ।
ତମୁକୁ କଣ ଥଣ୍ଡା ହେଇଯାଇଚି ନା କଣ?
ହଁ ଆଉ ସେ କଥା କହିବାକୁ ଅଛି ଥଣ୍ଡା ହେଇଯାଇଚି ଜୋର। କଣ୍ କରୁଚ? ଦି ଦିନ୍ ଲାଗିବ ଛାଡିବା ପାଇଁ ଆଉ।
ହୁଁ।
କଣ୍ କରୁଚ?
ଉଁ -ଏଇଠି ବସଥିଲି ଆଉ କଣ କରିବି।
ବର୍ଷା ହଉଚି?
ବର୍ଷା ହେଇନି ଉଠେଇଥିଲା ହେଇନି ଆଜି।
ଓ ହୋ ତମପଟୁ ଆମ ପଟୁକୁ ପଳେଇ ଆସିଲା ଆଉ।
ହଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସେଇଠି ସବୁ ବସିକି କଥା ହଉଛନ୍ତି ଆଉ।
ଭଲ। ଆଉ କଣ କୁହ ତମ ତମକୁ ସବୁ କଉ ଜାଗା ବୁଲିବାକୁ ମାନେ ଇଛା ଅଛି ଆଗକୁ ଯିବ?
ଏମିତିଆ କୋଶ୍ଚିନ୍ କଲ ଯେ ସବୁ ଜାଗାକୁ ତ ସମସ୍ତିଙ୍କର ଯିବା କଣ କହିଲ?
ଯେ ମାନେ ଦେଖ ବହୁତ ଜାଗା ଅଛି ଯୋଉ ଆମେ କଣ ସବୁ ଜିନିଷ ବୁଲି ପାରିବା କିନ୍ତୁ ଯୋଉ ଜିନିଷ ଟା ଆମେ ଯାଇପାରିବା କି ସ ମାନେ ସମସ୍ତଙ୍କର ସବୁଟା ଇଚ୍ଛା ଥାଏ କି ଗୋଟେ ସ୍ପେସିଫିକ୍ ଥାଏ ବି ଆଛା ଏଇ ଜାଗାକୁ ବୁଲିବାକୁ ମୁଁ ଯାଇପାରନ୍ତି ତ ସେମିତି କଥା ପଡିିଛି। ସମସ୍ତଙ୍କୁ ତ ସବୁ ଜାଗା ବୁଲିବା ପାଇଁ ପସନ୍ଦ।
ତାପରେ ମୁଁ ବି ଭାବିବାଟା ବି ମାନେ ମନରେ ରଖିବାଟା। ବି ଭୁଲ ହବ ଯେ ଏଇ ଜାଗା ଟା ମୋର ଇଛା ଅଛି ଯିବାକୁ। ହଁ ଜାଗା ଟା ମନ ଭିତରେ ରଖୁଥିବି ଯଦି ଯାଇ ପାରୁନଥିବି ସେଇଟା ତ ଅଫସୋସରେ ରହିଯିବ ନା ମୋର।
ହଁ ସେଇଟା ତ ଠିକ କଥା କିନ୍ତୁ କିଛି ତ ମନରେ ଥାଏ ନା ନାଇଁ। ଏ ସେ ଜାଗା ବୁଲିବାକୁ ଗଲେ ମାନେ ଆମେ ଦେଖୁଛନ୍ତି ନା ସବୁ ଜାଗା। ତ ସବୁ ଜାଗା ବି ଆମେ ଯାଇ
ସବୁଠୁ ସବୁ ଜାଗା ଭଲ ସବୁ ଜାଗା ଭଲ ଲାଗେ ଯିବା ପାଇଁ ମାନେ ମନରେ
ହା।
ଅଛି ଯେ ସବୁ କିନ୍ତୁ ଯଦି ହବ। ଉଁ ଏଇ ଚାରିଟା ଧାମ ନହେଲେ ବୁଲିଯିବା କଥା ଆଉ।
ସେଇଟା ତ କଥା ସମସ୍ତଙ୍କର ସେଇଟା ହିଁ ଥାଏ ମାନେ ଯିଏ ବି ହୁଅନା ଚାରିଥାମ ଟିକେ ବୁଲି ଆସିଲେ ମନକୁ ଶାନ୍ତି ଲାଗିବ। ମାନେ ପୁରା ହଉ କି ନ କିଏ କହିବ ଭଗବାନଙ୍କର ଯଦି ଇଚ୍ଛା ଥିବ ସେଇଟା ଇଚ୍ଛା ଟା ପୁରା ବି ଆମର ହେଇପାରିବ।
ହୁଁ।
ସବୁ ଭଗବାନଙ୍କ ଉପରେ ଡିପେଣ୍ଡ କରୁଛି ଆମେ କଣ କରିବା ସେଇଟା ଆଗରୁ ଲେଖା ହେଇଯାଇଛି ଆମେ
ପାଖରେ ଗୋଟେ ଧାମ ରହିଯାଉଛି ପୁରୀ ଧାମ ସେଥିରେ କିଛି ଇଏ କରିବାର ନାହିଁ।
ନା।
ବାକି ଆଉ ତିନିଟା ଧାମ
ହଁ ସେଇଟା ହଉଚି ସେଥିରେ କିଛି ନାଇଁ ଯଦି ଥିବ ତ ଆମର ଯିବାର ତ ଆମେ ଯାଇପାରିବା ସେଥିରେ ଇଏ ନାହିଁ ପିଲା ଅଛନ୍ତି ଏଇଠି ମାନେ ସାରଳ ଗରେକନାଥ ଯାଇଛ ତମର ତ ସେଇଠୁ ପା ପାଖ ହେଇଥିବ ନା?
ହଁ ନା ପାଖ।
ତଥାପି କେତେ କିଲୋମିଟର ହବ?
ତଥାପି ହବ ସେଇ
କଣ ହେଲା?
ଆମଠୁ କମ ହେଇଥିବ ଆମର ଟିକେ ଅଧିକ ହଉଛି ନା।
ହଁ।
ଆମଠୁ କଣ ଆ ଯୋଉ
ନା ଆମର ତ ଏପଟେ ତିନି ଚାରି କଣ କହିଲ?
ହଁ ବାଟ। ହଁ ମୁଁ କ ନାଇଁ ମତେ ଲାଗେ ପାରାଦ୍ଵୀପ ଯାଉଚି ଆମ ଡିଷ୍ଟ୍ରିକରେ କିନ୍ତୁ ମତେ ଲାଗେ ବହୁତ୍ ବାଟ ଯେମତି ଆମ ପାଖୁରୁ ମାନେ ମତେ ଲାଗେ କଟକ ଭୁବନେଶ୍ୱରଠୁ ଅଧିକ। ମୁଁ ଥରେ ଯାଇଥିଲି। ମୁଁ ବସି ବସି ମୁଁ କହିଲି ଭଗବାନ୍ ଏତେ ଦୂର କଣ। ହାଲୋ ଶୁଭୁନିକି ମୋ କଥା? ହାଲୋ।
ଟିକେ ଟିକେ ଅଛି।
ହେ ଆଜି ବର୍ଷା ପାଇଁ ନେଟୱାର୍କ ଇସୁୁ ଧରୁଚି ଶୁବିଲା?
ହଁ ନାଇଁ ମୁଁ କ ମୁଁ ଆ ପୂର୍ବରୁ କେବେ ତମେ ଆସିନଥିଲ ଯେବେ ଆ
ନା ନା ମୁଁ କେବେ ସତ କଥା ମୁଁ ଯାଇନି ପାରାଦ୍ୱୀପ।
ହାଲୋ।
ହାଲୋ ଶୁଭୁନି ହାଲୋ। ଭିଲା ହଁ ନାଇଁ ମୁଁ ସାରଳା ଗୋରେଖନାଥ ଯାଇଚି ବହୁତ୍ ଥର ହଁ। ସାରଳା ଗୋରେଖନାଥ ଯାଇଚି ବହୁତ୍ ଥର କିନ୍ତୁ ମାନେ ପାରାଦ୍ଵୀପ ଯାଇନଥିଲି। ତମ ସେପଟେ ଲାଇନ୍ ମାନେ ଅଁ ମୁଁ କେବେ ଯାଇନି ଏକଜାମ୍ ଥିଲା ଯାଇଥିଲି। ତ ମତେ ଲାଗିଲା ବହୁତ ଟାଇମ ଲାଗିଲା ଏତେ ସମୟ ମୁଁ କହିଲି କଣ ଆମ ଡିଷ୍ଟ୍ରିକିରେ ଯାଉଚି କିନ୍ତୁ ଏତେ ଦୁ ମାନେ ଲେଟ୍ କଣ ହଉଚି। କଣ ଥି ମାନେ ଆମେ ମେନ୍ ରୋଡ଼ରେ ଯାଉଚନ୍ତିନା ସଟକଟ୍ ବାଟ ବି ଅଛି। ତ ସେଇ ହିସାବରେ ଆଉ।
ସବୁଠିକି ଯିବା ପାଇଁ ସହ
ହଁ ଆଉ ସବୁ ଆମେ କହୁଚନ୍ତି ବୁ ହଁ
ନାଇଁ ତମେ ଜାଣିଛ ଆମର ଏଇପଟରେ ବି ବାଟ ଅଛି ସର୍ଟକଟରେ ପୁରୀକୁ ଯିବା ପାଇଁ।
ହଁ ହଁ ସବୁ ପଟେବା ସର୍ଟକଟ୍ ରୋଡ଼ ଅଛିବି
ପୁରୀକୁ ଯେଦି ଯଦି କଟକରୁ ପୁରୀ ମାନେ କଟକରୁ ଯଦି ଆମେ ବସୁଛେ ପୁରୀକୁ ତାହଲେ ନବେ କିଲୋମିଟର ହଉଚି ହେଲାକି। ଏଠୁ ଆମର ଆମର ଏଇ ଟ୍ରେନ୍ ରୁ କଟକ ଗଲେ ଷାଠିଏ କିଲୋମିଟର। ଏଠୁ ଯିବ ଷାଠିଏ ସେ କଟକରୁ କେତେ ହେଲା?
ପନ୍ଦର ଦେଢଶହ କିଲୋମିଟର
ଦେଢଶ କିଲୋମିଟର ଆମେ ଯିବା କିନ୍ତୁ ଏଇ ଭିତରେ ଗୋ ବାଟ ଅଛି ଅଶିଲମ ମୁଁ ବି ଆସିଚି ସେ ବାଟରେ କିନ୍ତୁ ଗୋଟେଥର ଆସିଚିନା ଆଉ ଏତେ ମାଇଣ୍ଡିରେ ନାହିଁ।
ହଁ ଗୋଟେ ଦୁଇଥର ଗଲେ ମାନେ ମନେ ରୁହେନି ବାଟ ଟା ପୁଅ ପିଲା କେମତି ମନେ ରଖନ୍ତି ମୁଁ ସେଇକଥା ଭାବେ ମୁଁ କି ସେମାନେ ଦୁଇ ତିନିଥର ଗଲେ ମନେ ରୁହେ ଆମରତ ମନେ ହିଁ ରୁହେନି ମୁଁ
ନା ସେଇଟା ମୁଁ ଯେବେ ଆସିଥିଲି ଆମେ ସେଇଟା ଗୁଗୁ ଗଲ୍ ରେ ମାରିକି ଦେଖିକି ଆସିଥିଲୁ ଫିର୍ ବି ଟିକିଏ ଏପଟ ସେ ଏପଟରେ ପଶିକି ଟିକେ ଲେଟ୍ ହେଇଯାଇଥିଲା ଯଦି ଆମେ ପ୍ରପର ବାଟଟା ଜାଣିଥାନ୍ତୁ ତାହେଲେ ପ୍ରପର ଟାଇମ୍ ରେ ଆଣି
ଓହୋ ହଁ ନାଇଁ ସେଇଟାତ ଠିକ୍ କ ହଁ ମୁଁ ଭାବେ ମୋର
ତା ଭିତରେ କି ମୁଁ ପହଞ୍ଚିଚି
ହଁ ହଁ ସଟକଟ୍ ବାଟ ସବୁରେ ଅଛି ମ। ଓ ତମ କଥା ଟିକେ ନା
କଡରେ ଯି ଆମକୁ
ହ୍ୟାଲୋ ହ୍ୟାଲୋ ହାଲୋ ତମ କଥା କଟୁଛି ହ୍ୟାଲୋ ହ୍ୟାଲୋ
କାହାର ମୋର
ହ୍ୟାଲୋ ହଁ ତମ କଥା ନା କଟୁଛି ଭେଟର କିସ ହଉଛି ଷ୍ଟିଲ୍ ହଉଛି
କୁହ
ହଁ ମଁ ତମ କହୁଛ ପୁରା କ୍ଲିୟର ଶୁଭୁଛି ପୁଛୁଚିତମ ଭଏସ ଟୋଟାଲ କଟି ଯାଉଛି ମାନେ ମୋତେ ଶୁ ଭୁଇ ନାଇଁ କଣ କହୁଛ ଏବେ ଶୁଭିଲା। ହ୍ୟାଲୋ
ଆଚ୍ଛା ଆଚ୍ଛା କଣ ହଉଥିବ ଆଉ
ହଉଛି ସେଗୋଟେ ଗୋଟେ ଦିନ ନା ପୁରା ଏମିତି ନେଟାର୍କ ହଇରାଣ କରୁଛି
ତମରତ ତମିତ ମଝିରେ ରହିଯାଉଛି
ହଁ ଆମ ସେଇଟା ଆଉ କହିବାର ଅଛି ଆମ ଏଇଟା ସବୁବେଳେ ଟିକେ କେବେ କେବେ ବାହା ନହେଲେ ନାଇଁ କାଲି ଟୋଟାଲ ଏମର୍ଜେନ୍ସି କଲ
କୋଉଁ ବଣ ଜଙ୍ଗଲରେ ବି ଲୋକ ପଶିଲେ ନେଟୱାର୍କ ଆସୁଛି ତମେ ଏମିତି କୋଉଠି ଅଛ ଯେ ତମ ନେଟୱାର୍କ ପାଉନି
ନାଇଁ ମୁଁ ଘର ଭିତରେ ହିଁ ଅଛି ଆଜି ବର୍ଷା ହେଇଛି ତ କାଲି ଦେଖୁନ କାଲି ଟୋଟାଲ ଏମର୍ଜେନ୍ସି କଲ୍ ମୋର ଦିନ ତାର୍ ଆଗ ଫୋନ୍
ଓହୋ
ମାନେ ସେ ଗୋଟ ଗୋଟେ ଦିନ ନା କାଲି ବର୍ଷା ଟିକେ ଷ୍ଟାର୍ଟ ହେଇଥିଲା ତ ଟିକେ ଇଏ ହେଇଥିଲା ସବୁ ଜାଗା ସମାନ ନୁହଁ ତ ଆମ ଘରେ ଟିକେ ନେଟୱାର୍କ ହୁଏନି ତ ତଥାପି ହଉଛି ଟିକେ ଏୟାରଟେଲ ବୋଲି ହଉଛି ହେଲେ ବର୍ଷା ହେଇଛି ବୋଲି ନେଟୱାର୍କ ଇସୁ ହଉଛି ଆଉ ଜିଓ ଥିଲା ଜିଓ ନେଟୱାର୍କ ଇସୁ କଲା ବୋଲି କେଲେ ହେଲା ଏଆ ଏହାରଟେଲ ନେଟୱାର୍କ ଇସୁ କରିବାଉ କୋଉ ସିମ୍ କରିବା
ଏୟାରଟେଲ ତ କୋଉଠି ବି ଯୋଉଠି ବି ଚଲେଇବ ସେ ଆସିବ ଏୟାର
ଏ ହେଇ ପାଉଛି ଏୟାରଟେଲ ହଁ ସେ ପୁଣି ସେମାନେ ଟେ ନେଟୱାର୍କ ନା ଟାୱାର ଟା ଆମର ଏଇଠି ବସିଛି ଗାଁ ପାଖରେ ତ ଆହୁରି ଫାଇଭ୍ ଜି ହେରିକା ବି ପାଇବା କଥା କିନ୍ତୁ ଆମ ଏପଟେ ଫାଇଭ୍ କେତେବିଳ ଫାଇଭ୍ ଜି ପଇସା ପଡୁଛି ଫାଇଭ୍ ଜି ପାଉନି କଣ କରାଯିବ ଏବେ ମୋ କଥା କ୍ଲିୟର ଶୁଘୁଛି
ହୁଁ ହୁଁ
ମୁଁ ବୁଲି ସାରିଲିଣି ଟୋଟାଲ ଘର ସାରା ଚାରି ପାଖ କୋଉଠି ମତେ ଶୁଭିବ
ହଁ ହଁ
ଏଇଆ କଥା ଆଉ ଆଉ ତମ ଆଡେ କଣ ହେଲାଣି ଯୋଉ ଏଇ ବିଲ କାମ ନା ଧାନ ରୁଆ ରୁଇ
ହଁ ତ ହଉନି ନା ମୁଁ ଜାଣିନି ଆମ ଜେଜେ ଯେତେବେଳେ ଥିଲେ କରୁଥିଲେ ହଁ ଘରେ ଗୋଟେ କ ଥାବାର୍ତ୍ତା ହେଇ
ହଁ ଆମର ବି ସେମ ହୁଏନି
ହଁ ନାଇଁ ଆମର ମାନେ ଆମର ବି ଚାଷ ଚାଷ ହୁଏନି କଣ କିଏ କରିବ ଘରେ ସିନା କିଏ ରହିଲେ କରିବେ ତ ସେଇ ହିସାବରେ କିନ୍ତୁ ଉ କା ହାରମ୍ଭ ହେଲେ ସବୁ ଯାଆନ୍ତି ନା ଗାଁ ରେ ତ ଯେ ଯୋଉ ଇଏ ପାଇଁ ହଳ ହଉ କି କଣ ହେଲେ ଟ୍ରାକ୍ଟର ଯିବ ନା ଜଣା ହବ ଚାଶ୍ ହେଲା ଷ୍ଟାର୍ଟ ବୋଲି ବର୍ଷା ତ ନାଇଁ ଆଉ ହଳ କଣ ମାନେ ଧାନ କାମ କଣ ହବ ଲୋକ ଆର ବର୍ଷ ପାଣି ମଡେଇକି କରିଥିଲେ ଯୋଉ କଣ କଣ ପଏଣ୍ଟ ନାହିଁ ସବୁ ସେଥିରୁ ଆଉ ଏ ବର୍ଷ ଯଦି ବର୍ଷା ନହବ ଆଉ ନାହିଁ ହବାର
ଥିବ ମୋର କିଛି ହଉ ମୁଁ ଟିକେ ଯାଏ ସନ୍ଧ୍ୟା ଦେଇ ସାରେ ତ ମୁଁ କଲ୍ କରୁଛି ହେଲା
ହଉ ହଉ ଯାଅ ଯାଅ ହଁ ହଁ ସନ୍ଧ୍ୟା ଦବ ଯାଅ।
ହଁ ହଉ